ହୁଁ ବୋଲ ବୋଲ ବୋଲ।
କଣ କରୁଚ?
କଣ କରିବି ବୁଲୁଚି ଆଉ କଣ କରିବି।
ଏଇନେ ପା ଶୋଇଥିଲ?
ଉଁ ଶୋଇକି ଆସିକି ବୁଲୁଚି। ଦେହ ଖରାପ ରହୁଚି ତ, ସେ ଯୋଉ ପିଲା ସହିତ କହୁଥିଲ ମୁଁ କଥା ହେଇପାରୁନି ତା ସହିତ ମୋ ଦେହ ଖରାପ୍ ତିନି ଦିନି ହେଲା ଅଛି। ତାକୁ କହୁଚି କଥା ହେବି ବୋଲି, କିନ୍ତୁ କ କଥା ହେଇପାରୁନି। ସେ ଗୋଟେ ଖରାପ ଭାବୁଥିବ।
କହୁଚନ୍ତି ମତେ କହିଲା ବା।
ସେଗୋଟେ ଖରାପ୍ ଭାବୁଥିବ ଜାଣିଚ ନା। ପୁଅ ପିଲାକୁ ଯିଏ ଯେତେବେଳେ ଡାକିଲେ ମୁଁ ସନ୍ଧ୍ୟାବେଳେ ବୁଲିି ପଳଉଚି ଆଉ। ଏ ତାଙ୍କୁ କହିଦଉଛି ମୁଁ କଥା ହେବି ବୋଲି, ଟାଇମ୍ ହଉନି ସେ ଗୋଟେ ଖରାପ୍ ଭାବୁଥିବେ ସବୁଦିନ।
ସେ ମତେ କହୁଚି କହୁଚି ମତେ ଖାଲି କହିଦଉଛନ୍ତି କଥା ହେବା ବୋଲି ଆଉ କଲ୍ କରୁନାହାନ୍ତି କିଛି ନାହିଁ।
ତାପରେ ମୋ ଦେହ ଖରାପ୍ ଦି ତିନି ଦିନି ଅଛି, ଥଣ୍ଡା ହେଇଗଲା ଜୋରେ। ମୋ ଭଏସ୍ ଟା ବି ହେମତି କ୍ଲିଅର ଆସୁନଥିବ ତମକୁ। ଥଣ୍ଡା ହେଇଚି ତ।
ସେଦିନରୁ ଆଉ ଛାଡିନି?
ନାଇଁ ବା ଜୋରେ ହେଇଯାଇଥିଲା ପଅରଦିନ ମୁଁ ଆଉ ଉଠି ପାରିଲିନି ଘରୁ ମୁଣ୍ଡ ଫୁଣ୍ଡ ବିନ୍ଧିଲା। ଟିକେ କମିଚି ଏବେ। ଆଗ ଅପେକ୍ଷା ବେଟର ଅଛି। ତାଙ୍କୁ କହିବି ଆଜି କଲ୍ କରିବେ ଆଉ।
ସିଏ ଝିଅ ପିଲା ମୋ ଦିଦି ସିଏ। ପୁଅ ପିଲା ଯେ କଣ କହୁଚ।
ଆରେ ମୁଁ ଭଏସଟା ମୋର ବି ଥଣ୍ଡା ହେଇଥିଲା କାନକୁ ବୋଧେ ଶୁଭିନଥିବ।
ତା ଭଏସଟା ଟିକେ ଫାଷ୍ଟ ହାଲତରେ କହିବ ଟିକେ ପୁଅ ପିଲା ଭଳି ଲାଗେ। କହିବନି ତାକୁ। ମୁଁ ଆଉ ବୋଉ ବଧେ କହିବ ମୁଁ ଯେତେବେଳେ ଉଠେଇବି ଫୋନ୍ କହିବ କିଏ ଗୋଟେ ପୁଅପିଲା କରିଚି ନେ। ମୁଁ କହିଲି ସେ ପା କଣ୍ଢେଇ ଦେଇ ପୁଅ ପିଲା କୋଉଠି।
ହଁ ହଉ। ଉ। ଆଉ ରୋଷେଇ ହେଇଥିଲା କଣ ସକାଳେ?
ସକାଳେ?
ହୁଁ।
ସକାଳେ ତ କିଛି ହେଇନି ଆମର।
ଯୋଉ ଦଶଟା ବାରଟା ଆସିକି ଖାଇଲ ଭାତ
ଗୋଟାଏରେ ଖାଇଲୁ ବାରଟାରେ ଆରେ ଦେଖ ସକାଳ ଖାଇଛି। ହେନ୍ତା ଏଗାରଟାରେ ହେଇଥିଲା।
ନା ନାଁ ହେଟା ସକାଳେ ରୋଷେଇ କଲେ ତମ ଏଗାରଟା ଆସିକ ଖାଉଛ ନା ତମ ଏଗାରଟାରେ
ନା ନା ଏଗାରଟରେ ରୋଷେଇ କଲେ ଗୋଟେରେ ଖାଇଲୁ।
ତମର ତାହେଲେ ଏଗାଟାରେ ରୋଷେଇ କରୁଛ।
ହୁଁ
ଆମର ତ ସକାଳୁ ସାତଟାରେ ରୋଷେଇ ହଉଛି।
ସାତଟାରୁ?
ହୁଁ ହୁଁ
ତମର ଏମତି କେତେ ଜଣଙ୍କ ପାଇଁ ରୋଷେଇ ହଉଛି କି?
କେତେ ଜଣ ବଲେ ତମେ ତମର ଖାଉଛ ଗୋଟେ ଆସିକି କାମର କିନ୍ତୁ ଆମେ ସାଢେ ନଅଟା ଦଶଟା ଆସିକି ଖାଇବୁ।
ଉଁ?
ଦଶଟା ଆସିକି ଖାଇୁ ସାଢେ ନଟା ଦଶଟାସିକି ଖାଇବୁ ସାଢେ ଗୋଟେରେ ଆସିକି କଣ ଘରେ ଏଇ ମୁଁଢି କି ବାଦାମ କି ଏମିତି କଣ ଅଲଗା କିଛି ଖାଇବୁ। ଆଉ ଖରା ଦିନେ ହବ ନଅଟା ଦଶଟା ଆସିକି ଭାତ ଖାଇବୁ। ଗୋଟେ ଦିଟା ଆସିକି ଦଶଟା ଆସିକି ଖାଇ ଏଗାରଟା ବାଟରେ ଶୋଇବୁ। ଦିଟା ସାଢେ ଗୋଟେ ଆସିକି ଉଠିକି ମୁଢ଼ି କି ବାଦାମ କି ବିସ୍କଟୀ ଏକ୍ସଟ୍ରା କିଛି ଖାଇଦବୁ। ତାପରେ ଖରା ଦିନ ହେଇଥିବ ବୋଲେ ଚାରିଟା ଆସିକି ପୁଣି ଭାତ ଖିଆ ହବ। କି ଅଲଗା ଟାଇମ ହେଇଥିଲା କିଛି
ମାନେ ତାମାନେ ହଉଛି ତମେ ସବୁ ହଉଚ ଅଲଗା ଗ୍ରହର ଲୋକ। ଏଠିକି ଭୁଲରେ ପଳେଇ ଆଇଚ।
ନା ନା ନା ଅଲଗା ଗ୍ରହରେ ଲୋକ ନୁହେ।
ନା ନା ନା ନାଇଁ ହଁ ହଁ ହଁ ଆମର ସବୁ ଏଠି ବାରଟା ଗୋଟେ ବଳେ ଭାତ ଖାଉଛନ୍ତି ଦଶଟା ବେଳେ ଜଳଖିଆ ଖାଉଛନ୍ତି। ତମ ଦଶଟା ବେଳେ ଭାତ ଖାଏ ଆଉ ଗୋଟା ବେଳେ ଯିଏ ଜାଳିଖିଆ ଖାଏ? ତମେ ସେଇ ଅଲଗା ଗ୍ରହର ଲୋକ ପଳେଇ ଆଇଚ ଏଠିକି ସେଥିପାଇଁ ତମେ ଖାଉଛ ଗୋଟେ ଟା ବେଳେ ଜଳଖିଆ।
ନା ନା ନା ଯେହେତୁ ଆମେ ଗୋଟେ ଚାଷୀ ଫାମିଲିରୁ ବିଲଙ୍ଗସ କରୁଛୁ। ଆମର ପରିଶ୍ରମ ଟିକେ ଫ୍ୟାମିଲି ନା ସିଏ ଆସି କି ଭାତ ହିଁ ଖାଇବେ।
ଆଛା ବାରଟା ବେଳେ କିଏ ଗୋଟେ ବେଳେ ବାଦାମ ମୁଢ଼ି ଖାଏ କହିଲ?
ବାଦାମ ମୁଡ଼ି ଆଉ କଣ ଖାଇବୁ କହୁନ ବାରଟା ଗୋଟେ ସିକି ବାଦାମ ମୁଢ଼ୀ କି ବିସ୍କେଟ କି ଏକ୍ସଟ୍ରା କିଛି।
ମୁଁ ଆଜି ଶୁଣିଥିଲି କି ବାରଟା ଗୋଟରେ ଆସି ମୁଡି ଫୁଡି।
ହଁ
ମୁଡି ବୁଡି ଖାଉଛି।
ଥୋଡି ନା ଆମେ ବରା ଚପ ଖାଉଛୁ ବାରଟା ଗୋଟେ ଆସିକି।
ଥୋଡ଼ି ନା ମୋଡ଼ି
ଆ ମୁଡି ମିକ୍ସଚର ଖାଉଛୁ କି ବାଦାମ ଖାଉଛୁ କି ବିସ୍କିଟ ଖାଇବୁ।
ବିସ୍କୁଟ ଗୋଟେ ବେଳେ ଖାଉଚୂ ବିସ୍କୁଟ ଖାଇଲେ ବୋଉ ମୋ ମୁଣ୍ଡରେ ଚଢିଯିବ। ବିସ୍କୁଟ ଟ ଖାଉଛୁ ଭାତ କେତେବେଳେ ଖାଇବୁ ବୋଉ ତ ଦବନି ମୋତେ ଆଉ
ନାଇଁ ଆମ ଏପଟେ ଇଆରେ ସବୁ ଖାଇ ଦଉଛନ୍ତି ଦଶଟା ସାଢେ ଦଶଟା ଆସିକି ଆମ ଏପଟେ ଖାଇ ଦଉଛନ୍ତି। କିନ୍ତୁ ସେପଟେ ଯୋଉ ଭୁବନେଶ୍ଵର ଆକରେ। ତାଙ୍କର ଖାଉଛନ୍ତି ଟିଫିନ କରୁଛନ୍ତି ଆଠଟା ନଅଟା ଆସିକି ଖାଇଲା ଆସିକି ଦିଟା ତିନଟା ହେଇଯାଉଛି କିନ୍ତୁ ଆମ ଗାଁ ଗହଳିରେ ଲୋକ କାମ କରିକି ଆସୁଛନ୍ତି ନା ବିଲବାଡି କାମ କରିକି ଆସିବେ ପରିଶ୍ରମ ଲୋକ। ଭାତ ଭାତ ନଖାଇଲେ ସେ ରହିପାରିବେନି। ଏମିତିରେ ଆମ ପଟେ ତିନିଥର ଚାରିଥର ଭାତ ଖାଉଛନ୍ତି ହେଲା। ଆଟଲିଷ୍ଟ ତିନି ଥର ଟା କନଫର୍ମ ତମେ ତିନିଥର ଭାତ ଖାଉଛ ନା ଖାଉନ?
କି ମୁୁଁ?
ହଁ।
ମୁଁ ଥରିଏ ଭାତ ଖାଇବାକୁ କଷ୍ଟ ନା ଗୋଟେ ବେଳେ କିନ୍ତୁ ଭାତ ଖାଉଛି ଯୋଉଦିନ ଇଚ୍ଛା ନଥିବ ଖାଏନି ସେଦିନ। ରାତିରେ ମୋର ରୁଟି ଏଲେଲ କାଇକି ଆ। ସ କରିକି ପିଲା କଣ ମୁଁ କହିଦେଲି ଅଲଗା ଘ୍ ମତେ ଏଲିଏନ କହୁଛ ହଁ ଏଲିଏନ ମାନେ ହଉଛ ତମେ।
ହଁ ଥରେ ଏ ଭାତ ଖାଉଛ ମାନେ ରା ସେଟ ଜୀବନ ମାନେ ବର୍ଷ ସାରା ନା ଖାଲି ବର୍ଷା ଦିନେ ରୁଟି ଖାଉଛ?
ରୁଟି ରାତିରେ ରୁଟି ନହେଲେ ପାସ୍ତା ନହେଲେ ବର୍ଷା ସାରା କଣ ଉ ସପ୍ତାହକୁ ଥରିଏ ନାଇଁ ଥରିଏ ଦି ଥର ମୁଁ ଭାତ ଖାଉଛି ରାତିରେ। ରୁଟି ସେଟା ହଉଛି ଆଇଁଷ ବାର ଦିନ ନହେଲେ ଆମ ଘରେ। ଆଇଁଷ ହେଇଥିବ ମାଛ ହେଇଥିବ କି ଚିକେନ ହେଇଥିବ ସେଇ ଦିନ ହିଁ ମୁଁ ରା ରାତିରେ ଭାତ ଖାଇବୁ ନହେଲେ ନାଇ ଆଉ କୋଉଦିନ ନୁହେଁ ଆମେ ଘରେ ବି କେହି ଖାଉନାହାନ୍ତି ରାତିରେ ରୁଟି। ସରି ଭାତ ଖାଲି ଚିକେନ ଯୋଉଦିନ ହେଇଥିବ ବୁଧବାର କିମ୍ବା ଶୁକ୍ରବାର କିମ୍ବା ରବବାର୍ ଏଇ ତିନିଟା ଭିତରେ ଯୋଉ ଦିନ ଚିକେନ ହେଇଯାଇଥିବ କି ମାଛ ହେଇଥିବ ସେଇଦିନ ଆମର ରାତିରେ ଭାତ ଖିଆହବ ନହେଲେ ସମସ୍ତେ ମୋ ବାପା କିନ୍ତୁ ରାତିରେ ଭାତ ଖାଆନ୍ତି ସବୁଯାକ।
ରାତିରେ ଆକଚୁଆଲି ଶୀତ ଦିନ ହିଁ ରୁଟି ଖିଆଯାଏ। ଯୋଉ ଡାଇବେଟିସ ପେସେଣ୍ଟ ଖାଉଛନ୍ତି ସବୁବେଳେ ତମେ ଡାଇବେଟିସ୍ ହସିନା କଣ କହୁଛ ହୁଁ।
ଖିଁ ଖିଁ।
ଗଲି ଭଳିଆ। ଖରା ଦିନେ କେମତୀ? ରୁଟି ଖାଉଛ କହିଲ ଖରା ଦିନେ କେମିତି ରୁଟି ଖାଉଛ ପେଟ ଖରାପ ହଉନି।
କହୁଛି ପା ଆମେ ଦିନେ ରୁଟି ଦିନେ ସୁଜି ଉପମା ଦିନେ ସିମେଇ। ଆମେ ଜଳଖିଆ ଖାଉଛୁ କିନ୍ତୁ ଭାତ ଖାଉନୁ ରୁଟି ହଉ ସିମେଇ ହଉ ସୁଜି ହଉ। ପାସ୍ତା ହଉ ଯାନାଇ ତା କରି ଖାଉଛିୁ କିନ୍ତୁ ଭାତ ତ ହଁ ଖାଉନୁ ଆମର କେହି ଖାଆନ୍ତି ଖାଇବାକୁ ପସନ୍ଦ କରନ୍ତି ନାଇ କେବେ? ସତ କଥା ମୋ ନନା ଯଦି ଦିନରେ ଭାତ ଖାଇଥିବ ରାତିରେ ଖାଇବାକୁ କହିବ? ନା ମୁଁ ଖାଇବିନି ମତେ ଭଲ ଲାଗୁନି ମତେ ଖାଇବାକୁ ରୁଟି ବନା। ସିମେଇ କରନା ଉପମା କରନା ଏମିତି
ମତେ ଲାଗୁଛି ତମେମାନେ ଚାଉଳ ସଞ୍ଚୟ କରୁଛ ଭବିଷ୍ୟତ ପାଇଁ? କାଳେ ପୁଥ ପୁଥିବିରେ ଚାଉଳ ସରିଯିବ ନାଁ କଣ?
ନା ନା କାରାମ ହେରା ଅଛି।
ଆଉ ଆଚ୍ଛା। ତମର ଆଉଛ ନା ତମ
ଆମର ବିଲର ଯୋଉ
ସାଇପଡିଶା ବି ଯାଉଛ?
ଆମ ଆମ ୟଆଡେ ସମସ୍ତେ ସେଇଆ।
ତମର ବେରୁ ଚାଉଳ।
ଆମ ଏୟଡେ ସମସ୍ତେ ସେଇଆ।
ତର ଭେରୁ ଚାଉଳ ନା କଣ? ଆଉ ମତେ ତ କହିଲେ ବିଲରୁ ଚାଉଳ ଅଉଛି ବୋଲି।
ବିଲରେ ଯୋଉ ଧାନ ସେଇ ଚାଉଳ ସେଇ ଚାଉଳ ଆମର ବର୍ଷା ଯାଉ ମୁଁ ଜାଣିନି ସେଇ ବିଷୟରେ କିଛି ଆଉ କହିପାରିବି
ନା ନା ଥୋଡି ନା ତମେ ମତେ କହିଲ ବିଲରୁ ଚାଉ ଧାନ ଆଉଛି ବୋଲି ତମେ କହିଲି ଚାଉଳ ଆଉଛି।
ତମ କାନ ଦୋଷ ଅସି ତମେ କହୁଥିଲା ନା ମୋତେ ସୁଗୁନୀ ଭଲ ସେ। ସେଇ ସୁଗଲାନି
ଥଣ୍ଡା ଠିକ ହେଇଗଲାଣି ଏବେ ଠିକ ସବୁଛି।
ଅ ହ ଖାଲି ମିଛ କହୁଥିଵ।
ହୁଁ। ଆଚ୍ଛା ତମ ଧାନ ସିଝଉଛ।
ହଁ।
ହୁଁ।
ଏଇ ନା ନାଇ ଖରା ଦିନେ।
ଆ ଏଇନା କଣ ଧାନ ହଉଛି ଧାନ ସିଝିବ ନା କଣ ଥୋଡି ନା ଏବେ ଧାନ କରୁଛ ତମର? ଏବେ ଧାନ ରୁଆ ହବ।
ହ ହଁ ହଁ।
ସେ ଆମର ଧାନ ଚାଷ ହଉଛି ହେଲା। ଏକ୍ସପିରିଏନସ ବହୁତ ଅଛି ମୋର ଏହିନ ମତେ କ
ଆମର ବି ମୋ ବାପା କରୁଛନ୍ତି।
ଆମର ବି କରୁଛନ୍ତି ଥୋଡି ନା ମୁଁ କରୁଛି।
ଦି ଥର ମୁଁ ବର୍ଷକୁ ଥରେ ଥରେ ଯାଉଛି ବୋଲି ନୂଆ ବର୍ଷ ପୂର୍ବ ଦିନ। ଆର ବର୍ଷ ଯାଇଥିଲ ନୂଆର୍ଷ ପୂର୍ବ ଦିନ ତା ଆର ବର୍ଷ ଯାଇଥିଲି ନୁଆ ବର୍ଷ ପୂର୍ବ ଦିନ। ଆଗର ବିଲଲ ଯାଇଣିି ଆ ତ
ତାପରୁ ପୂଜା କୁ ଯାଉଥିଲେ ନା କି?
ହୁଁ।
ବିଲରେ ଯାଇକି ପୂଜା କରା ହୁଏ ଯୁ ବିଲରେ ପୂଜା କରା ହୁଏନି ନା ଆମ୍ ପଟେ ନାହିଁ। ହଁ ଅକ୍ଷିତୃତୀୟା ଗୋଟେ ଆଉଥରେ ବି ନାଇଁ ଆଉ ଗୋଟେ ଦିନ ହୁଏ। ଆଉ ଗୋଟେ ଏଇ ଧାନ ବେଙ୍ଗଳା ପରେ ପରେ।
ତ ଅକ୍ଷ ପୂଜା ହୁଏ ଜାଣିଛି
ହଁ ସେଇଦିନ ତ ମୁଠି ଅନୁକୂଳ ହବ ଧାନ ରୁଇବା ପାଇ। ବିଲରେ ଖାଲି ଧାନ ହୁଏ ନା ଅଲଗା କିଛି କଣ କର?
ନା ଆମର ଇଆଡେ ଖାଲି ଧାନ ଛଡା କିଛି ହୁଏନି
ଗହମ କରୁନ?
ନା ନା ଗହମ ଗହମ କୋଉରା ଗହମ କୋଉରା? ଗହମ ଯୋଉ ଅଟା ସେଇ ଅଟା ଅଟା ଯୋଉ
ନାଇଁ ନାଇ ଅଟା ଡାଇରେକ୍ଟ ବାହାରିଥିବ ବିଲରୁ ନାଇଁ କି ନା ଗହମ କୁରା।
ଓହୋ ଗହମ ବିଲରେ ହୁଏ।
ନା ନା ଛାତ ଓପରେ ରହୁଚି। ବିଲର ହବ କି କଣ ଛାତ ଉପରେ ହବ ନା ଛାତ ଉପରେ
ଆରେ ଗହମ ଯୋଉାରା ସେଟା ଯୋଉ ଅଟାରେ ତ ତାକୁ ଫେସେଇ ଦେଲେ ସେଇ ତ ଗହମ।
ହଁ ହଁ ସେଇ ଗହମ। ମୁଁ କହିଲି ତମ ପଟେ ଛାତ ଉପରେ କରୁଚ ବୋଲି ଗହମଟା।
ଛାତ ଉପରେ କରୁଚ?
ଆରେ ମୁଁ କନଫ୍ୟୁଜ ଗହମ, ଗହମ କୋଉଟା ମୁଁ ଜାଣିପାରୁନି। ସେ ଯୋଉ ଧଳା ଧଳା ଏଡିକି ଏଡିକ ସେ ଯୋଉ ଧା ଅଟା ହୁଏ ତ ଅଟା, ଅଟା ଯୋଉଟା ବାହାରେ।
ଆଚ୍ଛା ଗହମ ତମକୁ ମିଳିଥିଲା ପା ପଞ୍ଚାୟତରୁ ନା ମିଳୁନଥିଲା।
ଗହମ ହଁ ମିଳୁଥିଲା ନା କଣ ଅଟା ହୁଏ ତ। ହଁ ମିଳୁଥିଲା ନା କଣ ଛୋଟବେେଳେ ମୁଁ ଜାଣିନି ଆଉ।
ହଁ ଛୋଟା ବେବେ ତମକୁ ମିଳୁଥିବ ଆଉ। ତମେ ନବମ ପଡିଲାସିକି ମିଳୁଥିବ ଦଶମ କି ଅ
ଉଁ ଦଶମ ହଁ ହଁଁ ହେଁ କିଏ କହିଲା କିଏ କହିଲା?
ହୁଁ।
ଆମ ଗାଁ ନା ତମ ଗାଁ ମୁଁ ଜାଣିଚି ଆମର ଛୋଟବେେଳେ ମିଳୁଥିଲା ହୋଉ ହୋଉ। ହଁ ଭାଇ।